ହ
କଣ କରୁଚୁ?
କ କରଚୁ?
ଏଇଠି ବାହହାର ଅଛି ଆଉ।
ଖାଇସାରିଲୁ ନା ନାଇଁ?
ନାଇଁ ଖାଇବକୁ କୁଆଡେ ଏବେ ତ ସକାଳେ ଏବେ ହେଇଚି।
କନ କିଛି ସୁୁବା ହଉନି ନା ଆସୁନି ନେଟୱାର୍କ?
ହ୍ୟାଲୋ।
ହ୍ୟାଲୋ କ ରିପ୍ଲାଏ କିଛି ଦଉ ନଥୁଲୁ? ମୋ ପ୍ରଶ୍ନର ଉତ୍ତର କଣ ଦଉନଥୁଲୁ କିଛି?
ଆ ଏମତି ଆଉ ଟିକେ ଭସ୍ କଟୁଥିଲା ଆଉ ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଚୁ କଣ କରୁଚୁ?
ହଁ ମୁଁ ଏଠି ଆମ ଛାତ ଉପରେ ବସିଚି ଭଲ ପବନ ବହୁଚି ତ ସେଥିପାଇଁ ଆଉ ସକାଳର ଖାଇବା
ସକାଳ ଖାଇବା କିଛି ହେଇନି ଆଉ।
ମୋ ବୋଉ ବସେଇଚି। ମତେ ସକାଳୁଆ ଖାଇବା ପସନ୍ଦ ନୁହଁ।
ଓହୋ।
ମୋ ବୋଉ ଆଜି ଭାତ ବସେଇଚି ତାପରେ କୋଣଥ ଡାଲି କରିବ। ଯୋଉଟା କି ମତେ ପସନ୍ଦ ନୁହଁ। ତାପରେ ଶାାଗ ଭଜା। ମୁଁ ମୁଁ କହିଲି ଭଜା ନା ନା ମୁଁ କହିଲି ଆଳୁ ଭଜା କରିବାକୁ ଯେ ମନା କଲା।
ଆଉ ତତେ କଣ ରୋଷେଇ ଆସିଚି?
ମତେ ସବୁ ମସଲା ତରକାରୀ କରି ଆସୁଚି। ତାପ ସବୁ ଭଜା ଭଜି କରି ଆସୁଚି। ଏକଜାମ୍ପଲ ଉଦାହରଣ ଦେବି।
ହୁଁ।
ଉଦାହରଣ ଯେମିତି କିି ମତେ ମାଂସ କସ ଇ ଆସିବ। ତା ବାଦେ ଆଳୁକୁ ମଟର କରିପାରିବି। ଆଳୁ କୋବି ହେଇଗଲା ତା ବାଦ ଆଳୁ ପୋଟଳ ହେଇଗଲା ଏମିତି ସବୁ ଆସିବ। ତା ବାଦ ଶାଗ ଭୁଜା ଆସିବ ଆଳୁ ଭୁଜା ଆସିବ। ତାପରେ ମତେ ଡାଲି। ଆସିବନି କି ଭାତ ଏସବୁ ବି ମତେ ଆସିବନି।
ଆହା ମାଂସ କେମିତି କରୁଛୁ?
ଯେମିତି କଷେଇକିି ଦି ଥର ଗଲିଣିି ଏବେ।
ହଁ ଯେ କେମିତି କରୁଛ?
ଉଁ ଫାଷ୍ଟ ତ ତେଲ କଡ଼େଇରେ ତେ ତେଲ ପକା ହବ କଡ଼େଇ ତାତିଲା ପରେ ତାପରେ ତେଲ ତାତିଲା ପରେ ସେଥେରେ ପିଆଜ କଟା ହେଇକି ଛୋଟ ଛୋଟ କଟା ହେଇକି ପକାହବ। ତାକୁ ତାହା ପରେ ହାଲକ କାଶା ଭାଜି ହେଇଗଲା ପରେ ଅଦା ରସୁଣ ବଟା ପକା ହବ। ତାପରେ ତାକୁ ତି ଭାଜା ହବ କେତେ ସମୟ ପାଇଁ ସେଇଟା ଭାଜି ହେଇ ସାରିଲା ପରେ ସେଥିରେ ଟମାଟୋ କାଟିକି ଛୋଟ ଛୋଟ ପକା ହବ। ତାପରେ ତାକୁ ପୁଣିଥରେ କିନ୍ତା ତାଙ୍କ ସାମଗ୍ରୀକୁୁ ମିଶେଇକି ଭଲ ସେ ତାକୁ। ଫେଣ୍ଟା ଫେଣ୍ଟି କରିବ ତାପରେ ସିଜି ଆସିଲା ବେଳକୁ ଲୁଣ ପକାହବ ସ୍ଵାଦ ଅନୁସାରେ ତାପରେ ସବୁ ମସଲା ମସଲି ହେଇଗଲା ସବୁ ପକା ହବ ତାପ ତାକୁ ବଢିଆ ସେ କସା ହବ ଘୋଡା ହେଇକି। କି ତାପରେ ମସଲା ଟା କଷି ହେଇ ଆସିଲା ବେଳୁକୁ ଆଳୁ ପକା ହବ ତାପରେ ତାକୁ ଘାନ ତାପରେ ଏମିତି କରାହବ ତାପରେ ଚିକେନ ଟା ପକା ହବ ମାଂସ କେଲା ପରେ ତାକୁ ପୁଣି ରେ କେତେ ସମୟ ପାଇଁ ଘାଣ୍ଟା ହାଣ୍ଟି କରିବ ତାପରେ ମାଂସ ରୁ ପାଣି ଆସିବ ତାପରେ ସେଇଥିରେ ଆଳୁକୁ ଚିକ ମାଂସ ଦିଟାଙ୍କୁ କଷିଯିବ। ତାପରେ ଆବଶ୍ୟକ ଅନୁସାୟୀ ତମ ଚାହିଁବାକୁ ଚାହିଁକି ପ ପାଣି ଟା ଦିଆହବ ତାପରେ ଫୁଟିବା ପାଇଁ ରଖାହବ ତାପରେ ସିଯିଲା ପରେ ବାହାର କରାଯିବ ସେ ରେ ସେଥିରେ ଗରମ ମସଲା ଆଉ ଧନିଆ ପତ୍ର ମିଶାଇକି ତାକୁ ସଲଭ କରା ହବ।
ଓ ହ ହ ସେ କାଲେ ଚିକନ କରି
ଉଁ
ମୁଁ କହିଲେ ଆସଛିି ତାହେଲେ ଚିକେନ କର
ହୁଁ ଆଉ ରଜ ପର୍ବ କେମିତି ବିତେଇଲୁ?
ଭଲ ଆଉ।
ହୁଁ ହୁ କେତେହଳ ନୂଆ ନୂଆ ଡ୍ରେସ ପିନ୍ଧିଲୁ?
ନୂଆ ଡ୍ରେସ ଏବେ ମୁଁ ଆଣିଥିଲି ତ କିଣିକି ଗୋଟେ ହଳ ହେ ଆଉ ମୁଁ ଯାଇଥିଲି ଯେ ଭୁବନେଶ୍ଵର ମାଉସୀରେ ଦେଇ ଥିଲେ ଆଉ
ତୋର ସେ ଗୋଲାପି ରଙ୍ଗର ପୋଷାକ ଟା ବହୁତ ସୁନ୍ଦର ହେଇଛି।
ହୁଁ ହୁଁ
ସେଟା ହେଇ ଦିନ ପିନ୍ଧି ହେଇ ଯାଇଥିଲୁ?
ହଁ ଏୟା ଶେଷରେଜ ଦିନ ପିନ୍ଧିଥିଲି ଆଉ ଆଉ ତୋର କୁଆ ବୁଲାବୁଲି ନା ନା ଏ ରଜରେ
ମୁଁ ମୋ ଅଜାଘର ଗାଁକୁ ଯାଇଛି।
ଓହୋ କଣ ରଜ ପାଳିବାକୁ? କଣ କଣ କହିଥିଲେ ଏଠି?
ଉଁ କରିଥିଲୁ ବୋଲି ସେମିତି କିଛି ନାଇଁ। ବର୍ଷାତ ପ୍ରବଳ ହୋଉଥିଲା। ଅଜା ଘରେ ହେଇ ଚିକେନ୍ ଯୋଉଟା କି ସାଧାରଣ ବହୁତ୍
ହୁଁ ହୁଁ।
ସେଇଟା କଷେଇଥିଲା ଆଉ। ଯେ ଖାଇ ଖାଇକା ମୋତେ ବାନ୍ତି ଲାଗିଲା ସେସୁ।
ଚିକେନ୍ ପୁଣି ଖାଇକି ବାନ୍ତି ଲାଗିଲା?
ନା ନା।
ଆଉ
ଘରେ ଘରେ ହେଇଥିଲା। ତାପରେ ଦି ଦିନି ଛାଡିକି ଆଉ ଥରେ ଖାଇଲି ସକାଳେ ମାମୁଁ ଘରଠି।
ଓହୋ।
ତାପରେ ରାତିରେ ବି ଖାଇଥିଲି। ତ ସେଥିପାଇଁ ଏତେ ଖାଇଲେ ଆମିଷଗୁଡା ନା? ବେଶୀ ଖାଇଲେ ଭଲ କି ଦେହ ପାଇଁ? ଭଲ ନୁହେଁ ନା ତ ସେଥିପାଇଁ।
ଅଁ। ଆଉ କଣ? କଲେଜ ଯାଉଚ ନାଁ ନାଇଁ?
ନା ବା ମୋର ଶେଷ ହେଲା ସବୁ। ଏବେ ଖାଲି ଶାନ୍ତିରେ ଟିକିଏ ଘରେ ବସିଚି।
କଲେଜ ସରିଗଲାଣି?
ହୁଁ।
ଆଉ କିଛି ନାଇଁ?
ନା ଏବେ ପରୀକ୍ଷା ଦେଇଛି ଦେଖ ତାର କଣ?
ଓ ମାନେ କୋଉଥିପାଇଁ ଦେଇଚ?
ଏକ୍ଜାମ ପାଇଁ ବା ପରୀକ୍ଷା ପାଇଁ ଦେଇଚି ଦେ
ଓହୋ ହଁ ହୋଉ ଆଉ।
ଆମେ ଯୋଉ ପାର୍କ ଯାଉଥିଲେ?
ହୁଁ।
ମନ ଅଛି?
ହଁ।
କେତେ ମଜାମସ୍ତି।
ହୁଁ।
ଉ ଖାଲି ଲୋକ ଗୁଡା ଉଁଣ୍ଡୁଥିଲେ ଯୋଉ ଟିକିଏ ଭଲ ଲାଗୁନଥିଲା ମତେ।
ସୂର୍ଯ୍ୟା ଲୋକ ବି ବଢିଆ ପଡୁଥିଲା।
ଆଜି ରାତିରେ ମାନେ କଣ କାଲି କଣ ହେଇଥିଲା?
ଆମ ଘରେ?
ହୁଁ।
ଆମ ଘରେ କାଲି ମନେ ପଡୁନି କଣ ହେଇଥିଲା। ମୁଁ ଭାତ ରହ ରହ ଅମଆ। ମୁଁ ନାଇଁ ମୁଁ ଘରେ ଥିଲି ଯେ ଅ ହେଇଥିଲା ଭାତ ମୁଁ ଖାଇଥିଲି ତା ବାଦ ଦେ ଆମ ଘରେ ବାପା ଆଉ ଜେଜେବାପାଙ୍କ ପାଇଁ ରୁଟି ହେଇଥିଲା।
ହୁଁ।
ତା ବାଦେ ଆଳୁକୁ କୋବି କଷା ହେଇଥିଲା।
ହଁ।
ମୁଁ ଭାତ, ଆଳୁକୋବି କଷା ତାବାଦେ ଆଳୁ ସିଝା ହେଇଥିଲା, ପୋଡା ହେଇଥିଲା। ସେ ଆଳୁ ପୋଡା ସହିତ ସବୁ ମିକ୍ଚର, ତାପରେ ଆମ ଯୋଉ ସବୁ ବଡି ସବୁ ଏହା ସବୁ ମେ ମିଶେଇକି ପାଗ ପାଣି କରିକି ଖାଇଥିଲି। ହୁଁ ଟେଷ୍ଟ, ସୁଆଦିଆ ଲାଗଲା ବହୁତ୍। ଆଉ ତମ ଗାଁ ରେ କଣ ଖବର? ଭୋଜି ଭାତ ଆଉ ନାହିଁ।
ନାଇଁ ଭୋଜି ଏବେ ହେଲା ଗୋଟେ ପିଲାର ସ୍ବର୍ଣ୍ଣକ୍ଷେତ୍ର। ଏବେ ଗୋଟେ ପିଲାର ସ୍ବର୍ଣ୍ଣକ୍ଷେତ୍ର ହେଇଥିଲା ତ ସେତିକି ଯାହା ଆଉ, ଏବେ ଆଉ ନାହିଁ କିଛି।
ଆଉ ବାହାଘର?
ବାହାଘର ବି ନାହିଁ ଆଉ ଏତେ।
ଏ ହେ। ଏବେ ଆଉ ଜଣଙ୍କର ବାହାହବ ମୁଁ ଶୁଣିଥିଲି। ନୂଆ ସାଇରେ ବା ଜଣଙ୍କର ହବ। ହବନା।
ଚାରି ଜଣଙ୍କର ଅଛି ବାହାଘର।
ହୁଁ ହୁଁ, ଏବେ ଆଉ କାହାର ନାହିଁ ବାହାଘର।
ନା।
ତାପରେ ଏବେ ରଜ ଗଲା। ତାପରେ ଆଗକୁ ରାକ୍ଷୀ ପୂର୍ଣ୍ଣିମା ହବ, ତା ବାଦେ ଗଣେଶ ଗଣେଶ ପୂଜା ହେକା ବି ଅଛି। ଏବେ ଖାଲି ପର୍ବପର୍ବାଣି। ହଁ, ରଥଯାତ୍ରା। ହୁଁ।
ସବୁ ପର୍ବ ଆଉ।
ଦେଖିବାକୁ ଯିବୁ ପୁରୀ।
ପୁରୀ ରଥଯାତ୍ରାରେ ଗଲେ କିଛି ଦେଖିପାରୁନି ଏତେ ଗହଳିରେ।
ହୁଁ ହୁଁ ଚାପା ଚାପି ହେଇଯିବୁ, ମରିଯିବୁ ଏକାଥରେ।
ଲୋକ ଏମିତି
ଆରବର୍ଷ, ଆରବର୍ଷ ନିଉଜରେ ଏଇ ଆରବର୍ଷ ନିଉଜରେ ଦେଖଉଥିଲା। ଏଇ ରଥ ଯାତ୍ରା ସମୟକୁ ଜଣେ ପୁଅଟେ ତା ମା କୁ ବାଧ୍ୟ କରିକି ନେଲା ରଥଯାତ୍ରା ଦେଖିବା ପାଇଁ। ତାପରେ ଦିଜଣଯାଙ୍କ ଗଲେ। ଗହଳିକୁ ଚାପା ଚାପି ହେଇକି ତା ମାଆଙ୍କର ଡେଥ ହେଇଗଲା। ମାନେ ମରିଗଲେ। ସେଇଠି ଏକା, ଏଇ ଚାପାଚପି ଗହଳିରେ କୋଦା କୋଦି ହେଇକି। ତ ପୁଅ ଟା ବୋହୁ
ସେଇଆ ବା ଏତେ ଲୋ
ହ
ଲୋକଙ୍କ ଗହଳିରେ ଗଲେ କିଛି ଦେଖିପାରିବନି ତ ଏକରେ। ପୁଣି ଗହଳିକୁ ଚାପାଚାପି କଣ ହବ? ସେଥିଲାଗି ପରେ ରଥଯାତ୍ରା ପରେ କେତେବେଳେ ଗଲେ ବୁଲିକି ଆସିବ।
ଆଉ ଅବଢା
ହଁ ହଁ ମନ୍ଦିର ଭିତରେ ଯୋ ଦଉଛନ୍ତି।
ଓୁଁ ହୁଁ ଲାଗେ ସୁଆଦିଆ ଲାଗେ।
ହୁଁ।
ହୁଁ ସତ କହିବି ଯଦି ମତେ ତା ତେ ମାନେ ତା ସ୍ଵାଦ ଟା ଭଲ ଲାଗେନି।
ମତେ ଭଲ ଲାଗେ ମିଠା ଲାଗେ ଜୋ ଡାଲି ଡାଲି
ହ । ଯୋଉ ପଇସା ଟା ଏଇଠି ଖାଇବ ତାଠୁ ଭଲ ଯାଇକି ଆଉ କଣ ଖାଇଦବ। ଯେ ଖାଲି ଏତିକିକି ବାହାରେ ଯୋଉ ବାହାରେ ଯୋ ଖାଇବା ଟା ମିଲେ ସେଇଟା ହୁଁ ଆଉ କଂ କି?
ବାହାରେ ପୁରା ଖରାପ ଖାଇବା ଟା।
କେବଳ ଭୋକ ପାଇଁ ଖାଇଦବା କଥା ନହେଲେ ନାହିଁ ଅଯଥା ପଇସା ବର୍ବାଦ।
ଆମେ ଗଲେ ଅବଢା ଖାଇକି ଆସୁ। ସୁ ସେତେବେଳେ ଯାଉଛୁ ପୁରୀ ଗଲେ ଅବଢା ଖାଇକି ଆସଛୁ ବାହାରେ କିଛି ନାହିଁ।
ଅବଢା ଦେଲେ ବି ସେଇଟା କଣ କହିଲୁ ମୁଁ ଥରେ ଖାଇଥିଲି।
ହୁଁ।
ଟିକେ ଭଲ ହେଲା ଟିକେ ଖରାପ ଲାଗିଲା ଆଉ।
କାହାକୁ ଭଲଲାଟ ଖରାପ ଲାଗେ।
ହୁଁ ମୁଁ ବି ଦେଖିଛି କେତେ ଜଣଙ୍କୁ।
ଓହୋ।
ହଁ ଏ ଗରମ ଲାଗୁଛି।
ନା ବା ଖରା ଏବେ ହଉଛି ଗରମ ପ୍ରବଳ ଏବେ ଏଠି କାଲି ଯାହା ଟିକେ ବର୍ଷା ହେଇଥିଲା।
ଏବେ ଜୁନ ମାସ ନା ତ ବର୍ଷା ପାଗ ହଉଛି ତ ଥି ଟିକେ ଟିକେ ଥଣ୍ଡା ଲାଗୁଛି ନହେଲେ ନାଇଁ କି ଖରା।
ପ୍ରବଳ ଗରମ ହଉଛି।
ଏଇ ବର୍ଷ ବହୁତ ୟା ଯେମିତି ଗଛ ଅଗା କଟା ହଉଛି ଆଗକୁ ଆଗକୁ ଆହୁରି ବି ଖରା ହବ।
ସେ ବା ଅଧିକ ଗରମ ହେବ। କଣ କରିବା? ଲାଇନ ଟା କାଟବ ବୋଲି ଏଇ ଲାଇନ ମାନେ ବର୍ଷା ହେଇକି ଗଛ ପଡୁଛି। ଗଛ ଲାଇନ ଆସିବେ ବୋଲି ଗଛଟା କାଟି ଦଉଛନ୍ତିୁ ଦେଖିଲା ବେଳକୁ ଗଲା ପୁଣି ଗରମ ସେଟା।
ନୂଆ ଗାଁ ପିଲାଙ୍କର ଟେନ ନାଇଁ। ସିଏ ଗଛ କାଟିଲେ ବି ଯାଇକି କମ୍ପିନ ଗୋଟେ କ ହଁ ହଁ ରଖେ ରଖେ।
ମୋ କାମ ଆସି ରଖୁଛି।
ହଁ ରଖୁଛି।